ହୋ ବାନ୍ଧବୀ।
ହାଲୋ।
ହଁ ହାଲୋ।
ହଁ ନମସ୍କାର କଣ କରୁଛନ୍ତି?
ମୁଁ ବର୍ତ୍ତମାନ ପାଠ ପଢ଼ୁଅଛି।
ପାଠ ପଢଉଛନ୍ତି?
ନା ପାଠ ନିଜେ ପଢୁଅଛି।
ଅହଁ କଣ ପଢୁଛନ୍ତି।
ଆଜ୍ଞା। ଓଡ଼ିଆ।
ହଁ ହଁ ହଁ।
ରଟେ ଅଛି ଯା ଆମକୁ ବହୁତ କଷ୍ଟ ଦେଇଛି। ସେ ବିଷୟଟି ହଉଛି ମହାମାରୀ କୋରୋନା ଯୋଉ ବର୍ତ୍ତମାନ।
ଓ ହୋ।
ଏଇ ଯୋଉ ଦୁଇ ହଜାର ଉଣେଇଶି ମସିହାରେ ଏକ ବିରାଟ ଗୋଟେ ବଡ଼ ରୋଗ ଲୋକମାନାନଙ୍କୁ ବହୁତ କ୍ଷତିଗ୍ରସ୍ତ ପହଞ୍ଚିଛି ଏବଂ ଅସୁବିଧା ଆଜ୍ଞା।
ହୁଁ।
ବହୁତ ଅସୁବିଧା ପହଞ୍ଚାଇଛି ସେଥି ସେଇଗୁଡା ପଢିକି ମୋ ଆଖିରେ ଲୁହ
ଲୋକ ମୃତ୍ୟୁବରଣ କରିୁଛନ୍ତି। କରୋନା ଆମ ଦେଶ ପାଇଁ ବହୁତ ମାନେ ଖରାପ।
ଥା ଭାବି
ହୁଁ ମୋର ବି ଏତେ ଲୋ ଲୋକ ଯୋଉ ମରିଗଲେ ମରିବି ଆଖିରେ ତ ଲୋହ ନାହିଁ। ର ତ ଆସି ଯାଉଛନ୍ତି ଏତେ ଲୋକ ଯୋ ମରିଗଲେ ହଁ। ଏମିତି ସବୁ କରୋନା କରୋନା ସମୟରେ କଣ ହଉଥିଲା ମାନେ ଆମେ ଯଦି ସେ ସମୟରେ ମାନେ ସେଇଟା କରୋନା ଟା ଏବେ ମଧ୍ୟ ଅଛି ବୁଝିଲେ। ଏବେ ଦେଖ ଆମ ଦେହରେ କଣ ଆମ ଦେହରେ ସବୁ ରୋଗ ଅଛି। ସେମିତି ଗୋଟେ ପ୍ରକାର ହଉଛି କରୋନା। କରୋନା କାହିଁକି ହୁଏ ନା ଆମକୁ ଯଦି ଥଣ୍ଡା ଜର ଖାସ। ଏସବୁ ବହୁତ ଦିନ ଧରିକି ଆମ ଦେହରେ ରହିଲେ ସେଇଟା ଗ ଗୋଟେଭାଇରସ ଟୁ ସେଡୁ ଟି ହଉଚି ଭୂତାଣୁରେ ରୋଗ ଟେ ସେ ଭୂତାଣୁ ର ନାମ ଛି କରୁନା ସେଥିପାଇଁ ଆମେ ଖରା ହଉ ବର୍ଷା ହଉ ଶୀତ ହଉ ପ୍ରତ୍ୟେକ ଦିନ ଆମକୁ ଗରମ ପାଣି ପିଇବାର ଅଛି ଗରମ୍ ପାଣି ରେ ଗାଧେଇବାର ଅଛି। ଖରାଦିନେ କଣ କରିବେ ଗରମ୍ ପାଣି କୁ ଫୁଟେଇବେ ତାକୁ ଥଣ୍ଡା କରିକି ପିଇବେ ଆଉ ମାନେ ଗରମ୍ ପାଣି କୁ ଫୁଟେଇକି କିଛି ସମୟ ରଖିବେ ତାପରେ ଗାଧୋଇବେ। ତାହେଲେ କିଛି କୌଣସି କରୋନା ଆମକୁ ଆକ୍ରାନ୍ତ କରିପାରିବ ନାହିଁ। ଆଉ ଶୀତଦିନେ ତ ଆମେ ଏମିତିରେ ଗରମ୍ ପାଣି ବ୍ୟବହାର କରୁଚେ ଗାଧେଇବା ସମୟରେ। ଖାଇବା ସମୟରେ ଆଉ ପିଇବା ସମୟରେ
ଆଜ୍ଞା।
ସବୁ ତ ହୁଁ ସେଇ ପଦକ୍ଷେପ୍ ଅଥବା ଯଦି ଆମେ ସବୁ ଦିନେ ଗ୍ରହଣ କରିବା ତ ଆମର କୌଣସି ରୋଗ କରୋନା କଣ ମାନେ ଆମର ଅ ବହୁମୂତ୍ର ରୋଗ କଣ କୌଣସି ରୋଗ ଆମକୁ ଆକ୍ରାନ୍ତ କରିପାରିବ ନାହିଁ। ସେଥିପାଇଁ ଆପଣ ଆପଣଙ୍କ ଘର ପରିବାରରେ କହିବେ। ଆଉ ନିଜେ କରିକି ମଧ୍ୟ ଦେଖେଇବେ ପ୍ରଥମେ ଆମେ କହିବା ପୂର୍ବରୁ ନିଜେ କରିବା ପାଇଁ ପଡିବ।
ଆଜ୍ଞା।
ଆମେ ନିଜେ କରିକି ମା ବାପାଙ୍କୁ ମା ନିଅନ୍ତୁ ଏଇ ଗରମ୍ ପାଣି ପିଇ ଦିଅନ୍ତୁ। ଏ ଗରମ୍ ଗରମ୍ ଖାଇବା ଖାଆନ୍ତୁ ଗରମ ପାଣି ଟା ମୁଁ ଥଣ୍ଡା କରିଦେଇଚି ଘଣ୍ଟାଟେ ପୂର୍ବରୁ। ଆପଣ ସେଥିରେ ଗାଧେଇ ପକାନ୍ତୁ। ମାନେ ଦେହଟା ସବୁଦିନ ପାଇଁ ଭଲ ରହିବ ସ୍ଵଚ୍ଛ ରହିବ ସୁନ୍ଦର ମଧ୍ୟ ରହିବ।
ଆଜ୍ଞା ଆଜ୍ଞା ବାନ୍ଧବୀ। ଆଜ୍ଞା ବାନ୍ଧବୀ ମୁଁ ଆପଣଙ୍କୁ କରୋନାର ଉତ୍ପତି ବ୍ୟପ୍ତି ବିଷୟରେ ସଂ ସଂକ୍ଷିପ୍ତ ଭାବରେ ଜଣେଇବାକୁ ଚାହୁଁଚି ଯଦିଓ କରୋନା ସାଧାରଣ ଅସୁସ୍ ତ ମୁଁ ତା ଭଳି ବନି ହୁଏ ତଥାପି ଏହା ଏକ ଅତି ଭୟଙ୍କର ସଂକ୍ରାମକ ରୋଗ ଅଟେ। ଯାହାକି ଏଇଟା ହୃଦଘାତ, ରକ୍ତଚାପ ଓ ମଧୁମେୟ ସହିତ ଜୋଡ଼ିତ ଜଡ଼ିତ ହୋଇକି ରହିଅଛି। ସାଧାରଣତଃ ଜର ଆଉ ଶ୍ଵାସ ଜନିତ କଷ୍ଟ କାଶ ଏହାର ପ୍ରାଥମିକ ଲକ୍ଷଣ ହିଁ ଅଟେ। ଏଇ ଭୂତାଣୁ ପ୍ରଭାବ ରୋଗୀ ଠାରୁ ପାଞ୍ଚ ରୁ ସାତ ଦିନି ପରେ ପ୍ରକାଶିତ୍ ତ ହୁଏ ଏହା ପ୍ରାୟତ ଚଉଦ ଦିନ ଭାବେ ପ୍ରଭାବିସ ତର କରେ ଆଜ୍ଞା। ଚୀନ୍ ର ଉହାନା ପରୀକ୍ଷାଗାରା ରୁ ହିଁ କରୋନା ଭୂତାଣୁ ସୃଷ୍ଟି ହୋଇଚି ବୋଲି ଆମେ ଜାଣିଛୁ। ସମଗ୍ର ବିଶ୍ୱରେ ତାର ଆତଙ୍କ ଖେଳେଇବା ସହିତ ମୃତ୍ୟୁର ତାଣ୍ଡବ ଲୀଳା ମଧ୍ୟ ଆମ ଆଖି ଆଗରେ ଝଲ୍ସି ଯାଉଚି।
ହୁଁ।
ଯାହାକି କରୋନାରେ ପୀଡ଼ିତ ଚୀନ ର ମୃତ୍ୟୁ ସଂଖ୍ୟା ବଢିବା ସହିତ ଅନ୍ୟାନ୍ୟ ଦେଶ ମାନଙ୍କରେ ମଧ୍ୟ ତା ସଂକ୍ରାମକ ରୋଗ ମୃତକଙ୍କ ସଂଖ୍ୟା ବଢିବାର ଲାଗିଥିଲା। ଲାଗିଛି ନିଶ୍ଚିନ୍ତ ପୁଣି ସମ୍ବାଦ ବସ୍ ଥରବାରହ ସ୍ୱାସ୍ଥ୍ୟର ଆକଳନ ଦୃଷ୍ଟିରୁ କେବଳ ମ ଉହାନ୍ ସହରରେ ମୃତ୍ୟୁ ସଂଖ୍ୟା ଚାଳିଶ୍ ଲକ୍ଷ ଥିଲା। ବିଶେଷଜ୍ଞକ ମାନଙ୍କ ମତରେ କରୋନାର ମୃତ୍ୟୁ ସଂଖ୍ୟା ପ୍ରାୟ ପ୍ରଥମ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧର। ମୃତକଙ୍କ ସଂଖ୍ୟା ଠାରୁ ମଧ୍ୟ ଅଧିକ ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ହଁ ସତରେ।
ଆଜ୍ଞା ପ୍ରଥମ ଦ୍ଵିତୀୟ ବିଶ୍ଵଯୁଦ୍ଧର ମୃତକଙ୍କ ସ ସଂଖ୍ୟା ଟାରୁ ବି ଆମର ଅଧିକ ହବ କରୋନାର କରୋନାରେ ଥିବା ମରିଥିବା ଲୋକଙ୍କ ସଂଖ୍ୟା।
ମୃତ୍ୟୁ କିଛି ତାହେଲେ ହେଇଯାଇଛି ମୁଁ ତ ମାନେ ଦୂରଦର୍ଶନ ମାଧ୍ୟମରେ କି ସମ୍ବାଦରେ କିଛି ଜାଣିନଥିଲେ। ମତେ ଏହା ଶୁଣିକି ବହୁତ୍ ମ ହୃଦୟରୁ କଷ୍ଟ ଲାଗିଚି।
ନିଶ୍ଚିନ୍ତ କରୋନା ଯୋଗୁ ତ ଦେଶର ଅର୍ଥନୀତି ମଧ୍ୟ ବିଗିଡି ଯାଇଛି। ପ୍ରବାସୀ ଫେରତାଙ୍କ ଦ୍ଵାରା ଏହା ଅଧିକ ସଂକ୍ରମିତ ହେଉଛି ବୋଲି ଜନଜୀବନ କୁ ବେଶୀ ଗ୍ରସ୍ତ କରିଚାଲିଛି। କୃଷକ ଶ୍ରମିକ ଦିନ ମଜୁରିଆ ସେମାନେ
ସବୁ ଆମର ଦୁଖାନ ବଜାର ଟୁ ଆରମ୍ଭ ଏପରିକି ଚାକିରୀ କ୍ଷେତ୍ର ସବୁ ବନ୍ଦ ହେଇଗଲା ନା।
ନିଶ୍ଚିନ୍ତ ଦେନ୍ କୃଷକ ଶ୍ରମିକ ସମସ୍ତେ ହିଁ ଏଥିରେ ରାହି ରାହା ପାଉନାହାନ୍ତି। ସରକାରୀ ବ୍ୟବସ୍ଥା ମଧ୍ୟ
କଣ ସେମାନେ ମଧ୍ୟ କଣ ତାଙ୍କ କାମକୁ ଜମିକୁୁ ଯାଇପାରିବେ କି?
ନାଇଁ।
ସେଇଟା ତ ପାଣିର କାମ ନା ଥଣ୍ଡା ପାଣିର କାମ।
ଆଜ୍ଞା।
ହଁ ସେମାନେ ଗଲେ ମାନେ ତାଙ୍କୁ କରୋନା ଆକ୍ରାନ୍ତ କରିବ।
ଆଜ୍ଞା ସେଥିପାଇଁ ସରକାରୀ ବ୍ୟବସ୍ଥା ଯଥୋପଯୁକ୍ତ ହୋଇପାରିଛି କାରଣ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହିତ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ହ୍ରାସ ହେଉଛି। ଏ ମହାମାରୀ କରୋନା ବ୍ୟାପି ରହିଥିବାରୁ ବିଶ୍ଵ, ଦେଶ ଓ ରାଜ୍ୟରେ ଏହାର ସଠିକ୍ ସଂଖ୍ୟା ନିର୍ଦ୍ଧାରିତ କରାଯାଇ ନପାରେ। ହଁ ପଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ହିଁ ଏଇ ସଙ୍କଟ ଦୂର ହେଇଯାଇଛି ବୋଲି ଆମେ ଆଶା କରିବା। ବିଶ୍ଵର ଲକ୍ଷ ଲକ୍ଷ ସମ୍ବଳ ନଷ୍ଟ ହୋଇଯାଉଥିବା ବେଳେ ସତର୍କ ଅବଲମ୍ବନ କରି ଆମେ ନିର୍ଦ୍ଦେଶକୁ ପାଳନ କରି ସମସ୍ତଙ୍କର ଶୁଭ ମନାସିବା। ଆଜ୍ଞା କରୋନା ଏକ ମହାମାରୀ। ଉଁ ରୋଗ ଥିଲା ଯାହାକି ବହୁତ ବଡ। ରୋଗ ସହିତ ସେ ସମାନେ ଯୋଉ କି ବହୁତ୍ ତ ଧନଜୀବନ କ୍ଷତିଗ୍ରସ୍ତ କରିଛି।
ହୁଁ। ବହୁତ ଧନ ଜୀବନ କ୍ଷତି କରିଚି। କିନ୍ତୁ ଆମେ ନିଜର ଚେଷ୍ଟା କରିବା ସେ ଯେମିତି। ଯେ ଆଉ ଆମ ପାଖକୁ ନ ଆସେ। ସେଥିପାଇଁ ଆମକୁ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ। ଯେବେ ଯୋଉ କରୋନା ଆସିଲା ତ ଆପଣ ଶୁଣିବା ପାଇଁ ପାଇଥିବେ ଯୋଉ ଅଧିକାଂଶ ଲୋକ ମାନେ ହୃଦ ରୋଗରେ ହିଁ ମରିଲେ ଜ୍ଵର ଖାସ ଥଣ୍ଡା। ତ ଏମିତି ହଉଥିଲା ସମସ୍ତଙ୍କର ଚୋକ୍ ପାଇଁ ସମସ୍ତେ ମରି ଯାଇଛନ୍ତି।
ଆଜ୍ଞା ନିଶ୍ଚିନ୍ତ ଏହା ନାକ ସାଇନ୍ସ୍ ଓ ତଣ୍ଟି ମୂଳକୁ କ୍ଷତି ପହଞ୍ଚାଇଥାଏ।
ହଁ। ସେ ଆମର ତ ହାର୍ଟ ରେ ମଧ୍ୟ ହେଇଛି ନା
ଆଜ୍ଞା।
ହାର୍ଟ ର ମଧ୍ୟ ଅସୁବିଧା ହେଇଥିବାରୁ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି।
ଆଜ୍ଞା କରୋନାକୁ ମଧ୍ୟ ଆମେ କୋଭିଡ ନାଇନ ଟିନ କହିଥାଉ। କୋ ରେ କରୋନା ଭିଆଇରେ ଭାଇରସ୍। ଡିର ଅର୍ଥ ଡିଜିଜ୍ କରୋନା
କରୋନା ଭାଇରସ୍ ଡିଜିିଜ୍ ହୁଁ।
ଏକିହଁ କରୋନା ଏକ ହେଉଚି ଏକ ନୂତନ ଭାଇରସ୍ ଯାହା କି ଏକ ପ୍ରକାର ଥଣ୍ଡାରୁ ହିଁ ସେ ସଂକ୍ରମିତ ହୋଇଥାଏ।
ହୁଁ। ସେଥିପାଇଁ ତ ମୁଁ ସେ ଉପଚାରଟା କହିଲି ଯେ, ଆମେ ଯୋଉ ଥଣ୍ଡା ଖାସ ଜର ଜ ସବୁ ହଉଚି ଆମର ହିଁ ଅ ମାନେ ଅନିୟମିତତା ପାଇଁ ହଉଚି। ଆମର ଯଦି ନିୟମିତଟା ଠିକ୍ ରହିବ ତ କରୋନା କଣ କୌଣସି ରୋ ଗ ହବନି ସେଥିପାଇଁ ଆ ପ୍ରଥମେ ଆପଣ ଆରମ୍ଭ କରନ୍ତୁ। ପରିବାର ଆର ବର୍ଗ ସମସ୍ତେ ଆରମ୍ଭ କରିବେ।
ଆଜ୍ଞା ସେଥିପାଇଁ ଆମେ ସାମାଜିକ ଦୂରତ୍ଵ ରକ୍ଷା କରିବା, ମାସ୍କ ବ୍ୟବହାର କରିବା। ସାନିଟାଇଜର। ବ୍ୟବହାର କରିବା। ଏବଂ ହାତ ଧୁଆ ଇତ୍ୟାଦି। ଏହାର ଉପଚାର ପ୍ରତିଷେଧକ ରୂପେ ଗୃହୀତ କରାଯାଇଛି। ଦେଶ ଓ ରାଜ୍ୟରେ ସଂକ୍ରମଣକୁ ନିୟନ୍ତ୍ରୀଣଧୀନ କରିବାକୁ ଲକଡାଉନ୍ ଓ ସଡାଉନ୍ ଭଳି ପଦକ୍ଷେପ ମଧ୍ୟ ନିଆଯାଇଛି। ଏହା ଦ୍ଵାରା କରୋନା କୁ ନିୟନ୍ତ୍ରଣ ବା ନିରାକରଣ ପାଇଁ ହେବ ବୋଲି ବିଶ୍ଵାସ।
ହଁ ଲକଡାଉନ୍ ତ ଏବେ ନାହିଁ, ସେତେବେଳେ ସମୟରେ ଥିଲା। ଏବେ ତ ଆମେ ସାମାଜିକ ଦୂରତା ରକ୍ଷା କରିପାରୁନେ। ସେତେବେଳେ ତ ସାମାଜିକ ଦୂରତା ରକ୍ଷା କରୁଥିଲେ। ଏବେ ଆମକୁ ସାମାଜିକ ଦୂରତା ରଖିବା ପେଇଁ ହେଲେ ସବୁ ସମୟରେ ଉଁ ସାନିଟାଇଜ୍ ର ବ୍ୟବହାରଟା ଦରକାର। ଆଉ ନିଜର ସ୍ଵଚ୍ଛତା ଉପରେ ନିଜର ପରିବେଶ ଆଉ ସ୍ଵଚ୍ଛତା ଓପରେ କାହିଁକି ନା ଏବେ ଯଦି ସାମାଜିକ ଦୂରତା ର ଖିପାରି ମାନେ ଘରେ ତ ରହିପାର ରିବେ ନାଁ ଯିଏ ଯାହା କ୍ଷେତ୍ର ପାଇଁ ଯିବେ। ଯିବାକୁ ପଡ଼ିବ ପଇସା ପାଇଁ ସେ ଥିପାଇଁ ଆପଣ ସାନି ଟାଇଜର ଆପଣଙ୍କର ଯୋଉ ଆସପାସ୍ ମାନେ ଆଖପାଖ ଯେତିକି ସଫା ସୁୁତରା ଥିବା ଦରକାର।
ଆଜ୍ଞା।
ଏହା କରିବେ।
ସିଦ ଆଜ୍ଞା। ବୋହୁ ବୈଜ୍ଞାନିକ ଗବେଷ୍ ଆଜ୍ଞା ବୋହୁ ବୈଜ୍ଞାନିକ ଗବେଷକ ଭେଷଜ ବି ବୈଜ୍ଞାନିକ ମାନେ ପ୍ରଚେଷ୍ଟା ଜାରି ର ଖିକି ଭୋଉତ୍ ପ୍ରକାର ଆମୁକୁ ଟୀକା କରୋନା ଟୀକା ଦେଇକି ଇ ରୋଗକୁ ମଧ୍ୟ ନିୟନ୍ତ୍ରଣ କରି ହାତକୁ ଆଗୁ ଆଇଲେ ଯାହା ଫଳରେ ବି କିଛି ଉଁ ଭୂତପ୍ରତ ପ୍ରଦ ସକ ଲୋକମାନେ ମଧ୍ୟ ଚଳଚିତ୍ରରେ ଅଭିନେତା ଅଭିନେତ୍ରୀମାନେ ମଧ୍ୟ ବୋହୁତ ସାହାଯ୍ୟ ସହଯୋଗ କରିଛନ୍ତି ଲୋକମାନଙ୍କୁ। ସାହାଯ୍ୟର ହାତ ବଢେଇଛନ୍ତି।
ହୁଁ।
ଯାହା କି ସେ ସେଇ ସମୟ ତାଙ୍କର ଭୋଉତୁ ପୁଣ୍ୟ ଲାଭ ହୋଇଛି। ସେଇ ସମୟରେ ହିଁ ପ୍ରକୃତ ବନ୍ଧୁ ର ସାହା ସାହାଯ୍ୟ ହିଁ ଆବଶ୍ୟକ ପଡ଼ିଛି ସେତବେଳେ।
ହୁଁ।
ଆଜ୍ଞା ବନ୍ଧୁ ଆପଣଙ୍କ ସହି ତ ମୁଁ ଏତେ ବଡ ରୋଗ ବିଷୟରେ ଆଲୋଚନା କରିଥିବାରୁ ଆପଣ ବହୁତ ସୁନ୍ଦର ଭାବରେ ମତେ ବୁଝେଇଥିବାରୁ ଅଶେଷ ଧନ୍ୟବାଦ।
ଧନ୍ୟବାଦ। ଶୁଭ ରାତ୍ରି।
ଶୁଭ ରାତ୍ରୀ।